ହ୍ୟାଲୋ।
ହଁ ଝୁଅ ତୁ କରୁଛୁ ମତେ କହିକିନା କରୁନୁ।
ଆଲୋ ଆଲୋ ମୁଁ ଦେଖିନି। ମେସେଜ କଲୁ କି ଏବେ ଆ
ଉଇ ହଁ ବା।
ମୋ ନୋଟିଫିକେସନ ଆସି ଥିଲାନା ତ ମୁଁ ଦେ
ଓହୋ।
କଣ କରୁଥିଲୁ କି?
ଏ ନା ମୁଁ ଏଇଠି ଶୋଇଛି ଆଉ କଣ କରିବି।
କହନି ମୁଁ ନା ସକାଳୁ ପାଲା ହେଇଯାଇଛି ବେ।
କାହିଁକି ଏଇଥିପାଇଁ ଟି।
ଏଇଥିପାଇଁ ଟି ଆଉ ଅଲଗା। କହିବି ଆଉ କଣ କହିବି ତତେ ହସ ଲାଗୁଛି ମୋତେ ଆଡେ କାନ୍ଦ ଲାଗୁଛି। ମୋ ତଣ୍ଟି କାଟିଲାଣିି।
କାନ୍ଦେନି। ମାନେ ଅଲଗା ପାଇଁ କଣ ପାଇଁ ରୁହେ?
ଆରେ ମୋର ଗୋଟେ ସାଙ୍ଗଟା ହେଲା ସ୍କୁଲ ସାଙ୍ଗଟା ସେ କଣ କରଛି ମୋ କଥା ନେଇକି ଶିବାନୀ ଆଗେ ଶିବାନୀ କଥା ନେଇକି ଶୁଭ ଆଗେ। ଶୁଭ କ ଥା ନେଇକି ମୋ ଆଗେ ଆମ ତିନି ଜଣଙ୍କର ମାନେ ପର୍ସନାଲ ଲାଇଫ ବି କିଛି ଅଛି ନା ନାଇଁ କାହାର ହେଲା। ସେ କଣ କରଛି ଶୁଭ ମୋ କଥା ନେଇକି ଶିବାନୀ ଆଗେରେ ଲଗେଇଦଉଛି ଶିବାନୀ ମୋ କଥା ନେଇ ଶୁଭ ଆଗେରେ ଲଗେଇଦୋଉଚି। ମୁଁ କିନ୍ତୁ ମୂଳରୁ କିଛି କହିନି। ହେଲା। ସେ ତାକୁ କହିଛି କି କୁଆଡେ ମୁଁ କହିଛି ଶିବାନୀ ମତେ ଖାଲି ରଖିଛି ନବା ଆଣିବା ପାଇଁ ଏଇ କଥା ମୁଁ କହିବି କେବେ କୋଉ ସାଙ୍ଗକୁ। କହିଲୁ?
ମାନେ ଶିବାନି ତତେ ରଖିଛି ଖାଲି ନ ବାଡ଼େଇବା ପାଇଁ କି କଥା ଏଗୁରାକ ପ୍ରଭୁ।
ଶିବାନୀ ମତେ ନ ଡାକିଲେବି ମୁଁ ଆଡ଼ୁ ଯାଏନି। ନା ନାଇଁ ମୁଁ ତାକୁ କେତେ ଭଲ ସାଙ୍ଗ ମାନେ ଏଇ ସାଙ୍ଗରେ ଏଇ ସବୁ କଥା ଉଠିବ କଣନ୍ତୁ। ତୁ ଏଇନା ରୁ-ତୁ-ତୁ-ତୁ-ଦେ କଣ ସେଇ କଥା ମିଶୁଛେ ହଁ। ହଁ ସେଇ କଥା କେତେ ବା-ଫାଲତୁ କଥା କହନି କେତେ ଛୋଟ କଥା କହିଲାନି। ମୋନା ସେଇ କଥା ତ ମୁଁ କହିପାରଥିବି ପୁଣି ଲାଗୁଛି ଦେଖେ ନା ତତେ ଅଲଗା ଯେତେବେଳେ ଡାକିବ ଯୁଆଡେ। ତମେ ଡାକିବ ମୁଁ ତମାନଙ୍କୁ ମନା କରିବି।
ହଁ ସେଇଆ ମାନେ ହଁ କଣ ଧର ପ୍ରୋବ୍ଲେମ ଅଛି ଆ ମୁଁ ଆଜି ଯାଇପାରିବିନି ପରେ କେବେ ଯିବି ହଁ।
ତୁ ମତେ ଡାକିଲୁ ବୋଲି ମୁଁ ତତେ କହିବି ମତ ବିଷ୍ଣୁ ଖାଲି ନବା ଆଣିବା ପାଇଁ ଡାକୁଛି। ତୁ ତ ମୁଁ କହିପାରିବି କେବେ ସେଇଟା ସାଙ୍ଗ ସାଙ୍ଗରେ ମିଶ ଶିବା ପାଇଁ ବୁଲିବା ପାଇଁ ଭାଇ ଏଇଟା ମେମୋରି ବନା ଯାଇ ମୁମେଣ୍ଟ ମାନେ ଦୋସ୍ତିରେ ପ୍ୟାରେ
ହଁ ସେଇଆ ତ।
ଇଏ ଫାଲତୁ କଥା ଯେତେବେଳେ କହିଦେଇଛି ନା ଶିବାନୀ ଶିବାନୀ ମାନେ କାଲି ବିଶ୍ଵାସ କର ତାର ମୋର କର କଥା ହୋଉନଥିଲୁ ସେମିତି ଝଗଡା ଟିକେ ଚାଲି ଥାଏ ହେଲା। ତାର ମୋର ଏତେ ଏବେ ପଡୁନି ଟିକେ ଟିକେ କଥା ଝଗଡା ହେଇଯାଉଛି। ସେ ମତେ କଲ୍ କରୁନି କି ମୁଁ ତାକୁ କଲ୍ ମୁଁ ତ ତାକୁ ଜମା କଲ୍ କରିବାକୁ ଯାଉନି ଆଉ ସେ କଲ୍ କଲେ ମୁଁ ଉଠଉନି ରାଗିକି ହେଲା। ତ ସେତେ କାଲି ରା ସ୍ତିରେ କଥା ହୋଉନଥିଲା। ତା ମାଇଣ୍ଡ ରେ ବଧେ ସେ କଥାଟା ଆ ଇଏରେ ନା କଣ ସେ ରହି ପାଇଲାନି ତାକୁ ଖରାପ ଲାଗିଲା। ସେ ମତେ ରାତି କାଲି କେ ମତେ ରାତିରେ ମତେ କାଲି ଗୋଟେ ନା ସାଢେ ବାରଟା ପରେ ମୁଁ ଶୋଇଯାଇଛି। ସି ହେଲା ମୁଁ କାଲି ଜଲ୍ଦି ଶୋଇ ପଡ଼ିଛି। ସେ ମତେ ଏଗାରଟା ବାବା ଆସିଲେ ଯେମିତି ଫୋନ୍ ରଖିକି ଏଗାରଟା ବେଳକୁ ହିଁ ଶୋଇ ପଡ଼ିଛି। ସେ ମତେ ସାଢେ ବାରଟା ବାରଟା ରାତିରେ ମାନେ ମେସେଜ କଲା ମେସେଜ ଦେଖି ସେତେ କଲ୍ ବି ମାରିବ। କାଇଁ ଜାଣିଛୁ ଦି ତିନି ଥର ମୁଁ ଯେ ଉଠେଇନି ଫୋନ୍ ସାଇଲେଣ୍ଟ ଥିଲା। ହେଲା ମୁଁ ଯେ ସ ସକାଳେ ଉଠି ଦେଖିଲି ମୋତେ ସେ ମେସେଜ୍ କରିଛି। ଉଁ କି ଆଉ ତୁ ଏମିତି ତାକୁ କହିଛୁ। ମୁଁ କହିଲି ତତେ ଲାଗୁଛି ମୁଁ ତାକୁ ଏମିତି କହିପାରି ଥିବି କହିକି ତାର ମୋର ଯୁକ୍ତି ତାର ମୋର ଯୁକ୍ତିତର ହେଇଗଲୁ ଜାଣିଛୁ। ମତେ କେତେ ଖରାପ ଲାଗିଲା କି ମୁଁ ଏମତି କହନି ହଁ। ମୁଁ ତାକୁ ଏମତି କହିନି ଆଉ ସେ ମୋ ନାଁ ରେ ଏମିତି କହିଛି।
ଆଉ କଣ ମାନେ ଜଣେ କିଏ ଗୋଟେ କହି ନଥିବ ତ ତା ମୁଁ ଧର କହିନଥିବି କିଛି ତୁ ମନରେ କହିଦେବୁ ତ ଖରାପ ତ ଲାଗିବ ନା ହୁଁ।
ଆଉ ଦେଖେ ସେମିତି ତାର ମୋର ଝଗଡା ଚାଲିଛି ଭଲରେ ପଡୁନୁ ଆଉ ସାଙ୍ଗ ସେଥିରେ ପୁଣି ସେ ଏଇ କଥା ର କହିବ ତାକୁ ତା ମାଇଡରେ ସେଟା ଆସିବ ନା ନାଇଡାଉଟ କି ମୁଁ ହଁ କହିିବି ବୋଲି ତାକୁ ସେଇଟା ଆଉ ଆମର ବନଡ୍ ଟା ଭଲ ହେଇପାରିବ କି ହେଇପାରିବନି ଝଗଡା ହେଇ ଚାଲିବ ମାନେ ସେ କଥାଟା ତାକୁ ମାଇଣ୍ଡ ରେ ଆଲୱେସ ରହିବ କିଁ ସ୍ମୁତିମିତି କହିଥିବ ବୋଲି ତ ସେ ମତେ ଏମିତି କହିଲା ନା। ୟାର ଲଗେଇ ଯୋଉଡା କଥା ଇଏ ଆକୁ ତତେ ଯଦି ଲାଗିଲା କି ଶିବାନି ସେୟା କରିଛି ମ ତ ମିଶୁନି ଖାଲି ଦରକାର ଥିଲାବେଳେ ଯଦ ମିଶୁ ତୁ ସେ କଥା ତୁଁ ମତେ ଆସି କହିଥାନ୍ତୁ ତ ମନ କଥା ତତେ ଯାହା ଲାଗୁଛି ତୋ ପାଖରେରଖିଥାନ୍ତୁ ତତେ ମୁ ପଚାରିବାକୁ ଯାଇନି ସେ ତୋତେ ପଚାରିବାକୁ ଯାଇନି ତୁ କାହିଁ ଆମ ମଝରି ଅସୁ
ମାନେ ସିଏ ଏମତି କରିଲା କଣ ପାଇଁ କି?
ତାର ଦୋଷ ତାର ଚୁଗୁଲିଆ କଣ ବହୁତ ମାନେ ୟା କଥା ନାଇଁ ତା ତା କଥା ନାଇଁ ମାନେ ତା ପେଟରେ କିଛି କଥା କଥା ରହେ ତୋତେ ଯଦି ଲାଗିଲା ସେମିତି ତୁ ତୋ ପାଖେ ରଖିଥାନ୍ତୁ ସେଇ କଥାଟା ମନରେ।
ହଁ ସେଇଆ ତ।
ପୁଣି ଶୁଭ ମତେ ପଚାରେ କି ଆଉ ତୁ ଶିବାନୀ ସହିତ ମିଶୁ ମୁ କହିଲି କି ତାର ମର କଥା ହଉ ସେମିତି କଥା ହଉ ଝଗଡା ଟିକେ ଚାଲ ଏତେ ଭଲରେ କଥା ହଉନି ଆଉ ହେଲେ ମାନେ ଏମିତି କହିବି। ସେ କଣ କରିବ ମୁଁ ଯେତେବେଳେ ଶିବାନୀଙ୍କୁ ଦେଖା କରିବାକୁ ବଲିବାକୁୁଆଡେ କୁଆଡେ ସାଙ୍ଗ ଅଛୁ ଅଫକୋସ ବୁଲିବାକୁ ଯିବୁ ମ୍ୟାଚ୍ ବଗେର ହଉଛି ହେଲା। କାଲି ରୋଶନୀ ମୁ ଶିବାନୀ ଯାଇଥିଲୁ। ଶୁଭ ଆଗରେ କହିଦେଇଛି ଆଉ ସୃତି ଶିବାନୀ ରୋଶନୀ ଯାଇଛନ୍ତି ବୁଲିବା ପାଇଁ ଭାଇ
ଏ ପ୍ରଭୁ ସେଇମ କଣ କିଛି କାମ ନାଇ ତାର ନା କଣ?
ତାର କିଛି କାମ ନାହିଁ ପୁଣି ସ୍କୁଲ ସାଙ୍ଗଟା ବୋଲି ତାକୁ କିଛି ମୁଁ କହିବୁନି ହେଲା। ମାନେ ମୁଁ ଆଉ କିଏ ଥାନ୍ତା ତା ଜାଗାରେ ଏମିତି କଥା ଶୁଣେଥାନ୍ତିଁ ଉ
ସେଇଆ ତ।
ମତେ ଓଲଟି ଶିବାନୀ ଭାବେ ତା ତାକୁ ଏତେ ଖରାପ ରାଗିଲା ସେତେ ରାଗି ସେ ତା ତା ତାକୁ ଶୁଣେଇବା ପିଲା ହେଲା। ସେ ରଶ୍ମି ତାକୁ କେବେ ଏମିତି ନାଇଁ ଯେ ଭଲରେ କଥା ହବ ସେ ତାକୁ ସବୁ କଥାରେ ଶୁଣେଇନ୍ତି ହେଲା ତା ଗୁଣ ପାଇଁ। ସେ ଶୁଣେଇଦିଏ, ଆଜି ଫାଷ୍ଟ ଟାଇମ ସେ ମୋତେ ତାକୁ ଏତେ ଖରାପ ଲାଗିଲା ସେ ଆଜି ମତେ ଫାଷ୍ଟଟାଇମ କହୁଛି, କହୁଛି ଆଉ ସେ ବୋଧେ ଛୁଆ ମୁଣ୍ଡ ଟା ତାର ତାକୁ ବୁଝାଅନି ସେ କଣ କରୁଛି କଣ ନାଇଁ। ସେ କହିଦେଇଛି ଯଦି କହିଦେଇଛି ଛାଡ ଆଉ ତାକୁ କିଛି କହନା ସବୁବେଳେ ସିଏ ଗାଳି ଦିଏ ମୁଁ ଚୁପ୍ ରହେ କିଛି କହେନା ରଶ୍ମିତା କୁ। ଆଜି ସେ ମୋତେ ତା ଆଡ଼ୁ କହୁଛି ଆଉ ଛାଡେ ସେ ଜାଣିପାରୁନି ସେ କଣ ତାକୁ ତୁ ବୁଝେଇକି ଭଲରେ କହିବୁ କି ଇମିତି କଥା ଏପଟ ସେପଟ କରନା କିଛି କହିବୁନି। କାରଣ ମୁଁ ପୁରା ରାଗିକି ତମ ତମ ମାନେ ମୁଁ ଯୋଉ କଥା କହିନି କେତେ ଖରାପ ଲାଗିଲା ମତେ ଜାଣିଛୁ?
ହୁଁ ହୁଁ
ପୁଣି କେତେ ଦିନରୁ ଆମେ ତାର ମୋର କଥା ହଉନୁ ଟୋଟାଲି ବସ୍ ଖାଲି କୁଆଡେ ବୁଲିଆକୁ ଗଲେ ମ୍ୟାଚ ଦେଖିବାକୁ ଗଲେ ଏକାଠି ସାଙ୍ଗରେ ପଳଉଛୁ ରୋଶନୀ ଘର ପାଖ। ରୋଶନି ତାକୁ ଆସିଲା ବେଳେ ଗାଡିରେ ନେଇକି ଆସେ ତ ଗୋଟେ ଗାଡିରେ ଆମେ ଯାଉ ମୁଁ ଗାଡି ବି ନଉନି। ମୋର ବର୍ଷା ପାଇଁ ଚାର୍ଜ ବସେଇ ହଉନି ଆମର ବାହାରେ ଚାର୍ଜ ବସେ ହେଲା ଟୋଲା ଚାର୍ଜ ବସଉନି ଆଉ ସ୍କୁଟି ଯେ ମୋ ଭାଇ ନେଇକି ପଳଉଛି ଏଥିରେ ତେଲ ରହୁନି ହେଲା। ତ ମୁଁ ବି ଗାଡି ନଉନି ରୋଶନୀ ଗାଡି ନେଇକି ଆସୁଛି ଆମେ ତାର ତିନି ଜଣ ମିଶିକି ଯାଉଛୁ ହେଲା। ସେ କଣ କରିଛି କହିଦେଇଛି ଇଆଡୁ ସିଆଡୁ କଥା ଆଉ, ମୁଁ ସଖାଳୁ ଶୋଇକି ଉଠି କି ଶୁଣିଲି କାଲି
କୁହେନା ମାନେ ଧର ତୁ ଯୋଉଟା କହୁନଥିବୁ ଅନ୍ୟମାନେ ଯିଏ କହିଦିଅନ୍ତି ମାନେ ଭାରି ରାଗ ଲାଗେ।
ମୁଁ ତ ମୋ ମୁଣ୍ଡିରେ ଯାଏନି ସଡନ ସେ କଥା ମାନେ ଟିକେ ସେ କଥା ଟା ଚାଲିଥିବା ଚାଲିଥିବା ଯୁକ କ୍ତି ହଉଥିବ ହଉଥିବ ତାପରେ କିଛି ଘଣ୍ଟ କିଛି ଗୋଟେ ଦି ଦିନ ପରେ ଯାଇ ତ ମାଇଣ୍ଡି ତା ଜାଣିଛୁ ଧର ସେଇ କଥା ଟା ଚାଲିଥିବ।
ହଁ।
ଆଉ ମୁଁ ସେ ସାଙ୍ଗେ ସାଙ୍ଗେ ଭୁଲି ବିି ପାରେନା।
ସେଇତ।
ମୁଁ ସଖାଳେ କାଲି ରାତି ଯାକ ବର୍ଷା ହେଇନି କି? ଲାଇନ ଆମର ଏପଟେ ପଳଉଛି।
ହଁ ନିଲୁ ଯିବ ମାନେ କାଲି ସକାଳୁ ଭୋରୁ ବୋଧେ ଚାର ଟା ସାଢେ ଚାରିଟା ରାତିରୁ ଆରମ୍ଭ ହେଇଛି। ରାତି ସାରା ବର୍ଷା ଆଜି ସକାଳୁ ବି ସେମିତି ବର୍ଷା ଲାଗି ରହିଛି ଏବେ ବୋଧେ ଟିକେ ଟିକେ ଛାଡିଛି। ହୁଁ
ତୁ କହ ବିଶ୍ୱାସ କରିବୁନି ଆମର ନା ଏପଟେ ଯୋଉ ଗଛ ପଛ ଭାଙ୍ଗୁଛି ବୋଲି ଲା ଲାଇନ୍‌ କାଟି ଦଉଛି ହେଲା। ସେ ଜୁଡିଓ ରେ ବି ଲାଇନ୍‌ ପାଇଁ ହିଁ କିଛି କ ଗଡ଼ବଡି ପାଇଁ ବନ୍ଦ ହେଲା ଆଉ ଯେ ମାନେ ଆମର ମଝି ଝିରେ ଦି ଦିନ ପୁରା କାଟି ଦେଇଥିଲା ସାଢେ ବାରଟା ରୁ ସକାଳ ପର୍ଯ୍ୟନ୍ତ କାଲି ସେମିତି ଲାଇନ ରେ ମାନେ ଲାଇନ୍ ଅଧା ରାତିରେ କାଟୁଛି ପଳେଇ ଆସୁଛି କାଟୁଛି ପଳେଇ ଆସୁଛି ହେଲା ମଶାକୁ ଗରମକୁ ଏମିତି ଶୋଇ ହଉନି ବିଶ୍ୱାସ କର୍ ରାତ ରାତି ଯାକ ଭଲସେ ଶୋଇନୁ ସକାଳେ ଶୋଇଛି ସକାଳେ ଶୋଇକି ଉଠିଛି ସାଢେ ନଅଟା ଆଜି ଟିକେ ଲେଟ୍ ରେ ଉଠିଲି, ସାଢେ ନଅଟା ଦଶଟା ବେଳକୁ ଉଠିଛି ହେଲା, ଉଠିଲା ବେଳକୁ ଏଇ ପାଲା। ତାଙ୍କ ସହିତ ଯେ କଥା ହଉଛି ହଉଛି ହେଲା। ଶିବାନୀ ମେସେଜ କଲା ତା ରିପ୍ଲାଏ ଦେଲେ ମୁଁ ଆଜି ରିପ୍ଲାଏ ଦେଇପାରିଲିନି ପଟେ ଘର କାମ ଟିକେ କରୁଚି, ସେ ମତେ କଲ୍ ମାରଦେଲା ସାଇଡ୍‌ରୁ କେବେଠୁ କଲ୍ କରିନଥିଲା ଆଜି କଲ୍ ମାରିଦେଲେ ଆଉ। ମୁଁ ଯେ ଉଠେଇଲି କଲ୍ କରିଥିଲା କହିକି, ମତେ କହୁଛି ତତେ ମେସେଜ କରୁଛି କଣ ଦେଖାଯାଉନି! ! ! ମୁଁ କହିଲି ଆରେ ହଁ ମାନେ ନୋଟିଫିକେସନ ଆସିଲା ଏପଟେ କାମ କରୁଥିଲି ଦେଖିନି, ତାପରେ ସେ ମୋତେ କହିଲା କି ରଶ୍ମିତା ଏଇଆ କୁ ଏଇଆ କହିଛି, ସେଇଆ ଏଇଆ କହିଛି ଭାବେ ଦଶଟାରୁ ସାଢେ ଦଶଟା ଏଗାରଟା।
ସାଙ୍ଗ ସିଏ ଯାଇକି ଶିବାନୀକୁ, ଶୁଭ କୁ ଏମତି ଏମତି କହିଦଉଛି। ଏ ପ୍ରଭୁ, କୋଉ ସ୍କୁଲ ସାଙ୍ଗର ଏମିତି ସାହସ ହବ କହିଲୁ?
ସେଟା ପାଗେଳିଟାରେ ତା କୁ ଜାଣିପାରୁନି ସେ କଣ କରୁଛି?
ହେଁ
ସତ, ତାକୁ ଗପିବାକୁ ଦରକାର ତୁ ଯଦି ଗପି ଏତେ ଗଷ ଗସିପ୍ ଚାହୁଁଛୁ ତୁ ଗପୁନୁ ଗପୁନୁ। ତୁ ଚୁଗୁଲେଇ ୟା କଥା ନେଇଁ ତା ଆଗରେ, ତା କଥା ନେଇଁ ୟା ଆଗରେ, ଫାଲତୁ କଥା କାଇଁ ଗପୁଛୁ।
ହଁ ସେଇଆ ତ।
ତୁ ପଚାରୁୁନୁ କଣ ଖାଇଛୁ କି ନାଇଁ? କଣ ପିଉଛୁ ଲାଇଫ୍ ରେ କଣ କରିବୁ, ଆଗ କଣ ବଢିବୁ, ସୃତି ଏଇଆ କଣ ହବ, ସେଇଆ କଣ ହବ, ସେଇଟା ପଚାରୁନୁ।
ହଁ ହଁ
ସେ ମତେ ଇଆଡୁ ସିଆଡୁ କହିଦେଲା।
ମୁଣ୍ଡ, ଫୁଣ୍ଡ ବୋଧେ ଖରାପ ହେଇଗଲାଣି। ଆଉ ଝିଅ କଣ ଖାଇଥିଲୁ?
ମୁଁ ଖାଇଲି ଏଇ ସକାଳୁ ଉଠିକି ତ ୟାଙ୍କ ସହିତ କଥା ହେଲି, ତାପରେ ବ୍ରସ୍ କରି ଖାଇଲି। ପୁରୀ, ଇଟଲିି, ବରା, ଗୁଲଗୁଲା ସବୁ ଆଜି ଖାଇଦେଇଛି, ଆଉ ମୋତେ ଭୋକ ନାହିଁ। ମୁଁ ବୋଧେ ଆଜି ଦିନରେ ଭା ତ ଖାଇବିନି ନା କଣ?
ଏଜ ମାଲୋ ଯାହା ହଉ ମାନେ ବଢିଆ ଖାଇବା ଖାଇଛୁରେ। ଦେଖିନୁ ତୁ ଗୋଟେ ଗୋଟେ ଜାଗାରେ ମାନେ ମଇଦାର ପୁରୀ ଛୋଟ ଛୋଟ ମିଳୁ ଥାଏ ପୁରା ଧଳା ହେଇଥିବ, ଆଉ ତା ସାଙ୍ଗରେ ଯୋଉ ଗୁଗୁନି ଦିଅନ୍ତି ସେଇଟା ବଢିଆ ଲାଗେନି?
ହୁଁ ବଢିଆ ଲାଗେ। ଆଜି ବା ବାବା ତ୍ରିନାଥ ରୁ ଆଣିଥିଲେ ତ୍ରିନାଥରେ ଯୋଉ ଦହିବାର ବହୁତ ଭିଡ ଥିଲା। ତ ତା ପାଖେ ଇଟଲି, ଭାଇ ତା ଇଟିଲି ଆରେ ଯୋଉ ଖ୍ରାଇଷ୍ଟ କଲେଜ ଆଗକୁ ଟିକେ ଯିବୁ ସେ ଯୋଉ ମୋବାଇଲ ଫୋନ ଦୋକାନ କନିକା ଛକ ପଛୁକୁ ଟିକେ, ମାନେ କନିକା ଛକ ଛକ, ଛକର ଟିକେ ପ ପଛୁକୁ ଯୋଉ ମୋବାଇଲ ଦୋକାନ ବଗେରା ସବୁ ନଥାଏ ଲାଗି ଲାଗି ସେ ମୋବାଇଲ ଦୋକାନ, ଫାଷ୍ଟଫୁଡ୍ ଦୋକାନ, ତିନି ଚାରିଟା ଓପୋ ତପରେ ଭିବୋ ଏମତି ଫୋନ କମ୍ପାନୀ ଥିବ ତା ସାଇଟ୍ କୁ ଲାଗିକି, ସେଇଠି ଦହିବରା ଆଉ ସେ ଜଳଖିଆ ବି ବିକେନା ବିଶ୍ୟାସ କର ବାବା ତାଠୁ ଆଣିଥିଲେ ଇଟିଲି, ବରା, ଗୁଲୁଗୁଲା ହେଲା ଏଡେ ଏଡେ ଇଟିଲି, ମୁଁ ଯେ ତିନିଟା ଇଟିଲି, ଦିଟା ବରା, ଗୋଟେ ଗୁଲଗୁଲା ଖାଇଛି ମୋ ପେଟ ପୁରା ଯେନ୍ତି ମୁଁ ଭା ତ ଖାଇକି ମାନେ ପୁରା ପେଟ ଫୁଲ୍, ମାନେ ଦିନଯାକ ଭୋକ ହବନି, ପୁଣି ଯାଉନଥିଲା ଜବରଦସ୍ତି ଖାଇଦେଇଥିଲା ଲୋଭରେ ଆଣିଥିଲି ହେଲା ଭଲ ଦେଖା ଯାଉଥିଲା ଆଳୁଦମ୍, ଗୁଗୁନି ସହିତ ପୁଣି, ତାଙ୍କର ଯେ ଆଳୁଦମ୍, ଗୁ ଗୁନି ଆଉ ତ ସେଉ ବି ପୁରା ମୋଟା ମାନେ ବଢିଆ କ୍ରିସ୍ପି କ୍ରିସ୍ପି ସେଉ ଯେମିତି ଦହିବରାରେ ସେମତି ହେଲା, ଖାଇ ଦେଇଛି ଆଉ କେବେ ଗୋଟେ ଆସିବୁ ଯିବା ତ୍ରିନାଥରେ।
ହଁ ସେଇ ବୁଧବାର ଆଡକୁ ବୋଧେ ରୁବି ଆସିବ କି କଣ
ହୁଁ ସେ ଆସିଲେ ଆସିବୁ।
ହଁ।
ହେଲା କଲେଜ୍ କହିକି ପଳେଇ ଆସିବୁ କଲେଜ କାମ ସେ ସିଲ୍ସ
କି ନାଇଁ ଯିବି ଆଉ ଆମେ କଣ କରିବା କି?
ହଁ ସିଏଲସ ସିଏ ଆଣିବ ନା ସିଏ କଲେଜରେ କାମ ବି ଅଛି ସେମିତି କାମ ବି ସାରିଦବା ଟିକେ ବୁଲିକି ବି ପଳେଇ ଆସିବା, ରୁବୀ ବାକି ମତେ କହୁଥିଲା ମୁଁ ତାକୁ ପଚାରିଲି ସେ ଏବେ କହିନଥିଲା ଆସିବ ମଝିରେ ମୁଁ ତାକୁ ପଚାରିଲି ପୁଣି କେବେ ଆସିବୁ କହିଲା ଯିବି ଆଉ।
ମତେ ବି ସେଇଟା କହୁଛି କହୁଛି ଯିବି ଆଉ ଦେ
ହୁଁ ହୁଁ କହୁଛି ସେ ତ କହିଛନ୍ତି ଯେବେ ଆଣିଲେ ଚଳିବ ଆଉ। ଏମତି କହୁଛି। କହୁଛି ଯିବି ଆଉ ଯେବେ ଆଣିଲେ ଚଳିବ କରିକି ଆଣିଦବ କହିଛି ଆଉ। ଦେଖାଯାଉ ଆସୁ ଆଉ, ଏଇ ଅ ୟାକୁ ଝୁଅକୁ କଲ୍ କରିବି ସେ ଖାଲି ତାକୁ ପଚାରୁଛି କହୁଛି ହଁ କରେ କରୁନି କି ମୁଁ କରୁନି ତାର ମୋର ଥରେ ବି ଏବେଯାଏ କ
ମୁଁ ଥ ରେ କଥା ହେଇଛି ତାର କଣ ମାନେ ଆଉ ବିଲକୁଲ୍ ମାନେ କଟୁ ହିଁ ନାହିଁ ହଉ ଛାଡେ। ଆଉ ତୋ ଦେହ କେମିତି ଅଛି?
ହୁଁ ଭଲ ଅଛି। ତୋ ଥଣ୍ଡା କମିଲା ନା ନାଇଁ ଔଷୁଧ ଖାଇଲୁ ନା ନାଇଁ?
ମୁଁ ଯୋଗୁ ଏଠି କାଶୁଛି କଫ ପୁରା ମାନେ ଜମି ଯାଇଛି।
ଆରେ ତୁ ମହୁ ତୁଳସୀ କମିବ। ବହୁତ ଇଫେକ୍ଟିଭ ମହୁ, ତୁଳସୀ।
କାମ ଦିଏ ସେଇଟା?
ହଁ କାମ ଦିଏ ମ
ଓହୋ ହଉ ତାହେଲେ ତୁ ରଖିଦେ ଆଉ।
ହୁଁ ହଉ ଆଣ୍ଟିଙ୍କୁ କହ ସେଇଟା ବନେଇକି ଦେବେ ହେଲା ଖା କମିଯିବ। ହଉ ରଖିଲି ଆଁ।